ହ୍ୟାଲୋ।
ନମସ୍କାର ସାର୍।
ନମସ୍କାର ବନ୍ଧୁ ନମସ୍କାର ଆଉ କେମିତି କଣ ଅଛନ୍ତି?
ଭଲ ଅଛି, ଆପଣ?
ହଁ ମୁଁ ବି ଠିକ ଠାକ୍ ଅଛି, ଆଉ ଆପଣଙ୍କୁ ଫୋନ ହଁ ହଁ ଜଳିକିଆ ସାରିକି ମୁଁ ଟିକେ ଯାଇଥିଲି ଜଙ୍ଗଲ ଆଡେ। ଆମ ଗାଁରେ ଗୋଟେ ଛୋଟ ଜଙ୍ଗଲ ଟା ଅଛି ଜଙ୍ଗଲ ଆଡେ ଟିକେ ଯାଇଥିଲି କାଠ ଫାଠ ଟିକେ ହନିକି ଆଣିଲି ଘର ପାଇଁ ଆଉ କଣ୍ଟା କିଛି ଆଣିଲି ଆଣିକି ଯଉ ବାଡିରେ ଦିଆଯିବ ଯାଇଥିଲି ଆସିଲି ଆସିକି ଆପଣଙ୍କୁ କଲ୍ କଲି ଆଉ।
କଣ୍ଟା ମାନେ ଏଇ ଯୋଉ କଣ୍ଟା ଝଟା ତ
ଝଟା ଘଣ୍ଟା ଆଜ୍ଞା ଯୋଉ ଗାଈ ଗୋରୁ ଯୋଉ ବାଡି ଭିତରେ ପଶି ଯାଆନ୍ତି ତାଙ୍କୁ ଅ
ହଁ ହଁ ହଁ ହଁ ହଁ ହଁ ହଁ ହଁ ବୁଝିଲି ହଁ। ତଥାପି କଣ ସେମାନେ ମାନୁଛନ୍ତି ପଶି ଯାଉଛନ୍ତି ଖାଇବା ପାଇଁ।
ହଁ ସେମାନେ ଆଉ କଣ କରିବେ ମୁଖ
ଲୋଭ ଆଉ ଲୋଭ ତ ମ ମଣିଷ ମାତ୍ରାରେ ଲୋଭ ଆଉ ସିଏ ତ ପଶୁ ପକ୍ଷୀ। ଭୋକ କରୁଥିଲେ ତ ସେମାନେ କିଛି ବି କରିଦେବେ।
କ୍ଷତି ହଉ ପଛେ ନିଜର।
ହୁଁ। ନାଇଁ ଯାଇଥିଲି ଜଙ୍ଗଲ ଭିତରକୁ ଗଲାବେଳେ ଦେଖିଲି ଆମେ ପୁରା ଛୋଟ ଥିଲା ବଳେ ଜଙ୍ଗଲ ଯୋଉ ଭଳି ଥିଲା ଆଉ ଏବେ ସେମିତି ନାହିଁ ଆଉ ଜଙ୍ଗଲରେ ଏତେ ସବୁ ବନ୍ୟଜନ୍ତୁ ଦେଖିବାକୁ ନାହାନ୍ତି ସେ ଆଗ ଭଳିଆ ଆଉ ସେ ଗଛ ନାହିଁ। ଆଗେ ଗୋଟେ ଜଙ୍ଗଲ ଭିତରେ ପଶିଲେ କିଛି ଭଲ ଲାଗୁଥିଲା ଡ଼ର ଲାଗୁଥିଲା ଏବେ ସେମିତି ଆଉ କିଛି ନାହିଁ। ହୁଁ ଯେତେବେଳେ ମାନବିକରଣ ବଢ଼ି ବଢ଼ି ଯାଉଛି। ଜଙ୍ଗଲ ସଂଖ୍ୟା ବି ହ୍ରାସ ପାଇପାଇ ଯାଉଛି। ଏ ମୁଁ ସାଧାରଣ ଏଇ ଗାଁ ର ଜଙ୍ଗଲରୁୁ ଦେଖିକି ଯାହା ଅନୁମାନ କରୁଛି। ସାରା ବିଶ୍ଵରେ ସେ
ସେଇ ଜିନିଷ ହିଁ ହଉଛି ଦେଖନ୍ତୁ ଗୋଟେ ଜଙ୍ଗଲ କାଟି କେତେ ମାନେ କଳକାରଖାନା ବନେଇଲେଣି ଆଜିକାଲି। ହଁ ଗଛର ମୂଲ୍ୟ ଆଜିକାଲି କେହି ବି ବୁଝୁନାହାନ୍ତି। ଗଛ ଟା ଥିଲେ ଆମେ କେତେ ପିଓର ଅକ୍ସିଜେନ ପାଉଛେ। କିଛି ବି ଆମର ଡିଜାଷ୍ଟର ହଉ ଗଛ ମାନେ ତାକୁ ଇଏ କରିଦଉଛି। ବଡ଼ ବଡ଼ ଗଛ କିନ୍ତୁ ଆଜିକାଲି ଲୋକ ସେ ସବୁ ଜିନିଷ ମାନୁନାହାନ୍ତି।
ବର୍ତ୍ତମାନ ଆପଣ ଦେଖନ୍ତୁ ଅମ୍ଳଜାନର ଯୋଉ ହାର ସଂଖ୍ୟା ଗୁଡ଼ିକ କମି କମି ଯାଉଛି। ଗୋଟେ ପହଞ୍ଚୁଛିି ଗୋଟେ ଏରିଆ ଭିତରେ ଯୋଉ ଅଞ୍ଚଳ ଭିତରେ ଆଗେ ଯେତିକି ଅମ୍ଳଜାନର ପରିମାଣ। ଏବେ ପାଖାପାଖି ଦଶ ପ୍ରତିଶତ କମି ଯାଇଛି।
ଆଜ୍ଞା।
ଅମ୍ଳଜାନ କମୁଛି ଏପଟେ ଯବକ୍ଷାରଜନ ଟେ ବଢି ବଢି ଯାଉଛି।
ଆଜ୍ଞା।
କେବଳ ଏ ଗୋଟିଏ କାରଣ ହେଉଛି ଗଛ ଗଛ ଯୋଉ ହାଣିକି ଲୋକମାନେ ମେନ୍ ଦେଖିବାକୁ ଗଲେ ଜନସଂଖ୍ୟା ଯୋଉ ବୃଦ୍ଧି ହଉଛି। ତ ସେମାନେ ବସବାସ କରିବା ପାଇଁ ନିହାତି ନୂତନ ଘରଟିଏ ଦରକାର। ଯେହେତୁ ଲୋକ ସଂଖ୍ୟା ବଢୁଛନ୍ତି ସାଧାରଣ ଭାବରେ ଦେଖନ୍ତୁ। ଆମ ପରିବାରରେ ଯଦି ଚାରିଜଣ ଥିଲେ ଆଗାମୀ ପିଢ଼ିରେ ସେଇଟା ଛଅ ଜଣ କି ଆଠ ଜଣଙ୍କୁ ହେଇଯାଉଛି। ତ ସେମାନେ ରହିବା ପାଇଁ ବି ନିହାତି ଭାବରେ ଘର ଅଧିକା ଆବଶ୍ୟକ ରହୁଛି। ତ ଘର ବନାଯିବ। ନହେଲେ ତାର କିଛି ଦ୍ଵିତୀୟ ଉପାୟ ନାହିଁ।
ଆଜ୍ଞା।
ଯୋଉ ଜଙ୍ଗଲ ଅଛି ତାକୁ କଟାଯାଉଛି ନହେଲେ ସେ ଜମିରେ ଚାଷ କରାଯାଉଛି। ସେ ଜମିରେ ବି ଘର ତିଆରି କରାଯାାଉଛି ଯାହାଫଳରେ କି ମଙ୍ଗଳ ସଂଖ୍ୟା ହ୍ରାସ ପାଉଛି ଆଉ ବାୟୁମଣ୍ଡଳରେ ବି ନିୟମିତ ଭାବରେ ପରିବର୍ତ୍ତନ ଦେଖାଗଲାଣି।
ବହୁତ୍ ବହୁତ୍ ଆମକୁ କେତେ ଆଗରୁ କିଛି ରୋଗ ବାଗ ଥିଲା ଏବେ ଦେଖ ଦେଖନ୍ତୁ କେତେ ରୋଗ ମଣିଷ କୁ ହଉଛି।
ବାୟୁ ପ୍ରଦୂଷିତ ହେଇଛି ହଁ କେତେ ସ୍ଵାସ୍ଥ୍ୟ ଆଗରୁ କିଛି ନଥିଲା ମଣିଷ ସବୁ ଥଣ୍ଡା କଣ ମାନେ କେହି ଜାଣିନଥିଲେ‌। କିନ୍ତୁ ଏ ବାୟୁ ପ୍ରଦୂଷଣ ହେଇକି ଆମକୁ ଥଣ୍ଡା ଥଣ୍ଡା ଜନିତ ବହୁତ ରୋଗ ଥ ଅଣ୍ଡାରୁ ଆମର ମାନେ ଚର୍ମ ରୋଗ ବି ବାହାରି ଯାଉଛି ଥଣ୍ଡା ପାଇଁ ଏ ସବୁ ଜିନିଷ କୋଉଠୁ ହୋଉଚି ବାୟୁ ପ୍ରଦୂଷିତ ହେଇକି ହିଁ ହୋଉଚି ଆଜ୍ଞା ସେ
ନେ ସାଇକଲ ଚଲୋଉଥିଲେ। ବର୍ତ୍ତମାନ ଗାଡି ସଂଖ୍ୟା ଦେଖନ୍ତୁ ଘରେ ଘରେ ଚାରି ପାଞ୍ଚଟି ଗାଡି। ଯେତେ ଜଣ ଲୋକ ସେତେ ଖଣ୍ଡ ଗାଡି। ଏଇ ଯୋଉ ଗାଡି ୟୁଜ ଧୂଆଁ ବାହାରୁଚି ସିଏ କୁଆଡେ ଜୀବ ସିଏ ଆମ ବାୟୁମଣ୍ଡଳରେ ହିଁ ମିଶିବ ତ ବାୟୁଣ୍ଡଳରେ ମିଶିଲା ମାନେ ବାୟୁ ବିଷାକ୍ତ କରୁଚି ତ ଲୋକମାନେ ଏଟା ବୁଝିବାକୁ ନାରାଜ। ସେମାନେ ଯଦି ଅଳ୍ପ ବାଟ ଜାଗାରେ ବାଇକ୍ ନ ଚଳେଇକି ସାଇକଲ ଖଣ୍ଡେ ଧରିକି ଯାଆନ୍ତେ କି ବେଶୀ ଦୂର ଜଗାକୁ ବାଇକ ନ ଯାଇକି ଆମର ଘରୋଇ ବସ୍ ଅଛି କି ଟ୍ରେନ ସୁବିଧା ଅଛି ସେଥିରେ ବି ଗମନାଗମନ କରନ୍ତି ମୁଁ କହିଲି ଏତେ ଆଉ ବାୟୁ ପ୍ରଦୂ ଉଁ ଆପଣ ଦେଖିଥିବେ ଦିଇ ହଜାର କୋଡିଏରୁୁ ଦିଇ ହଜାର ଏକୋଇଶି ଭିତରେ ଯୋଉ କୋରୋନା ମହାମାରୀ ଟି ଆସିଲା
ଆଜ୍ଞା।
ସବୁ ଘରେ ରହିଲେ ଗାଡ଼ି ଆଉ ଏତେ ଚଳାଚଳ ହେଲାଣି ଆପଣ ଦେଖିପାରିବେ କି ପରିବେଶ ସୁନ୍ଦର ଲାଗିଲା ଯୋଉ ପକ୍ଷୀ କାଉମାନଙ୍କୁ ଦେଖିବାକୁ ମିନଥିଲା ଧୀରେ ଧୀରେ ସେମାନଙ୍କର ଶବ୍ଦ ଶୁଭୁଚି ଏଥର ଯୋଉ କହୁଛନ୍ତି କି ହିମାଳୟ ପର୍ବ ତ ଦୂରରୁ ଦେଖାାଯାଉ ନଥିଲା। ଧୀରେ ଧୀରେ ସେଇଟା ହେଲା ପରେ ଦେଖାଗଲା। ପୁଣି ବର୍ତ୍ତମାନ ଯୋଉଆ କୁ ସେଇଆ। ଆଛା ବନ୍ଧୁ ଆପଣ କୋଉ ଅଞ୍ଚଳରୁ କୋହୁଛନ୍ତି?
ସେଟା ତ ଆପ୍ସ ମାଧ୍ୟମରେ ମୁଁ କହି ପାରିବିନି ଆପଣଙ୍କୁ ଆଜ୍ଞା। ମୁଁ କୋହୁଥିଲି ଆ ତାହେଲେ ଆପଣଙ୍କ ସେଠି ତ ଜଙ୍ଗଲ ଅଛି। ବହୁତ ମାନେ ଘରୁ ପାଇଁ ଯା ଜାଳିନି ହେରିକା ସେଇଠୁ ସବୁ ମିଳିଯାଉ
ହଁ କେବଳ ଜାଳେନି ଜାଳେନି ଆଉ କଣ୍ଟା ତା ଛଡା ଆଉ କିଛି ପାଇବେନି ଆଉ ନା ଆପଣ ଫଳ ପାଇବେ ନା ଉନ୍ନତମାନର କିଛି ଉନ୍ନ ମାନ ତ ଛାଡନ୍ତୁ ସାଧାରଣ ଭାବେ କିଛି ପନିପରିବା ବି ମିଳିବନି। ସବୁ ପଳାସା ଗଛ ଆପଣ ଜାଣିଥିବେ ସେଇ ପୁଅ ଆମର ଜଙ୍ଗଲରେ ପାଖାପାଖି ନବେ ପ୍ରତିଶତ ପଳାସ ଗଛ ଦଶ ପ୍ରତିଶୋତ ଯୋଉ କଣ୍ଟା ବାଉଲା କଣ୍ଟା ଜାଣିଥିବେ?
ଆଁ ନାଇଁ ଆଜ୍ଞା ମୁଁ ଜାଣି ହି ତାକୁ
ବାଉଁଶ ଘଣ୍ଟା ଜାଣିଥିବ ବାଉଁ
ହଁ ହଁ ହଁ ହଁ।
ହଁ ବାଉଁଶ ଥୋଇକି କିମତି ଯାଇଣି ପାରୁଥିଲେ ତ ଆଉ ଗୋଟେ ଯୋଉ କଣ୍ଟା ହୁଏତ ଆପଣଙ୍କ ଅଞ୍ଚଳରେ ଗଛ ଅଲଗା କୋଉ ନାମରେ ଜାଣିଥିଲେ ତ ସେଥିପାଇଁ ଆପଣ ଜାଣିପାରୁନଥିବେ ଦେଖିଥିବେ ଯେ ମୁଁ ଗୋଟେ ଅଲଗା ନାମ କୋହୁଚି ଆପଣ ବୁଝିପାରୁନଥିବେ ଆଉ। ଆଛା ଆପଣଙ୍କ ଘରେ ଗାଈ ଗୋରୁ ମାନେ ରୋହୁଚନ୍ତି ନା ରୋହୁ ନାହାଁନ୍ତି।
ହଁ ଆଗରୁ ରୋହୁଥିଲେ କିନ୍ତୁ ଏବେ ଜେଜି ମାନେ ର ଖୁଥିଲେ ଆଉ ଏବେ ବାପାଙ୍କ ଟାଇମ ରେ ବି ରଖୁଥିଲେ କିନ୍ତୁ ଏଇ ଏଇ କିଛି ବର୍ଷ ହେଲା ଆମେ ଆଉ ରଖୁ ଖୁନୁ।
ରଖୁନାହାନ୍ତି ଆପଣ ଗାଇ ଗୋରୁ ରହିଲେ ବହୁତ ଜିନଷ ଭଲ। ଯେକୌଣସି ଗୋଟେ ଦୁର୍ଘଟଣା ଆସିଲେ ଆଗେ ଗାଈ ଉପରକୁ ଆସେ ଲୋକ ତ କହନ୍ତି। ମୁଁ ବି ଅନ୍ଧବିଶ୍ୱାସରେ ବିଶ୍ୱାସ କରିନି ଯେହେତୁ ବଡ ଲୋକମନେ କହନ୍ତି ଗାଈ ଗୋରୁ ଗୋଟେ ଘରେ ଥିଲେ ବିପଦ ପ୍ରଥମେ ଗାଈ ଗୋରୁ
ରଖିବା ପାଇଁ ଆଜ୍ଞା ସେମତି କେହି ନାହାନ୍ତି ନା ସେଥିଲାଗି ଆମେ ରଖ
ଆଛା ଆଛା।
ହୁଁ। ଏ ସେମିତି କିଛି ସୁବିଧା ଥାଆନ୍ତା। ଆଜ୍ଞା ହଁ ଆମର ବହୁତ ବଡ ବାଡି ଅଛି। ବାଡି ଅଛି ବାଡିରେ ବି ବିଭିନ୍ନ ପ୍ରକାର ଗ ଗଛ ଆମେ ଲଗେଇଛୁ ନଡିଆ ହେଲା ଗୁଆ ହେଲା ପଣସ ହେଲା ଆମ୍ବ ହେଲା। ବାଉଁଶ ଗଛ ବି ଲଗେଇଛୁ ଶାଗୁଆନ ଗଛ ବି ବହୁତ ସାରା ଲଗେଇଛୁ ଆମେ।
ଆଚ୍ଛା ଆଚ୍ଛା।
ଆଜ୍ଞା ଚାଖୁଣ୍ଡା ଗଛ ବି ଅଛି।
ସେଟାମାନେ ବଡ ବଡ ହଲେଣିନା ଛୋଟ ଛୋଟ ଗଛ।
ନାଇଁ ନାଇଁ ବଡ ବଡ ଗଛ ବଡ ବଡ ଗଛ। ବଡ ବଡ ଗଛ ଆମେ ସେମିତି ବର୍ଷା ଦିନ ହେଲେ ବି ଆମେ ବହୁତ ସାରା ଗଛ। ଛପକଉ।
ଆପଣଙ୍କ ମାଟି କୋଉ-କୋଉ ଟାଇପର ମାଟି ଯେମିତିକି ବାଲିଆ ନା ନଈ କୂଳିଆ? ନା ମଟାଳ ମାଟି ନା ଦୋରସା ମାଟି? ଆଚ୍ଛା ଆଚ୍ଛା।
ହଁ।
ଆଚ୍ଛା ତାହେଲେ ଉନ୍ନତମାନର ମାଟି ଥିବ ଆଉ। ଉର୍ବର ମାଟି ପୁରା ଆଉ ଯଦି ନଦୀ କୂଳରେ ମାଟି ବହୁତ ଭଲ ଥିବ।
ଆଜ୍ଞା କୂଳରେ ମାନେ ଦୁଇଶହ ମିଟର ଭଳିଆ ମାନେ ଦୁଇଶହ ମିଟର ଶହେ ମିଟର ଭଳିଆ। ଦିଆ ହବ ଏଉଠୁ ନଈ ଆଜ୍ଞା।
ଯୋଉ ବାଡିରେ ଲଗେଇଛନ୍ତି ଯୋଉ ଗଛ ବୁଛ ସେଥିରେ ପାଣି ଦବା ପାଇଁ ବ ଉପରେ ନିର୍ଭର କରନ୍ତିନା ନିଜ ହାତ
ନାଇଁ ଏତେ ବଡ ବାଡି ତ ଦେଇ ହବନି ଯାଇକି ନିଜେ ବର୍ଷା ଉପରେ ହିଁ ନିର୍ଭର କରୁ। ଆଉ ଯଦି କିଛି ଗଛ ହେଲା ପାଣି ଦ -ଦରକାର ହେଲା ଦବା ପାଇଁ କି ଆମେ ପାଣି ଟା ଦେଲେ ଜିନିଷ ଟା ବଞ୍ଚିଯିବ ସେ ଏଠି ଆମେ ପାଣି ଦଉ ଯେମିତି କିି ଛୋଟ ଛୋଟ ଲେମ୍ବୁ ଗଛ ଲଗଇଛୁ ନା। ସେ ଲେମ୍ବୁ ଗଛ ହେଲା କି ଲଙ୍କା ଫଙ୍କା ଗଛ ଲଗେଇକି ସେ ଗଛ ହେଲା ସେଥିରେ ଆମେ ନିୟମିତ ପାଣି ଦୋଉ।
ଆଚ୍ଛା ଆଚ୍ଛା।
ହୁଁ। କିଇଛି ଫୁଲ ଗଛ ଲଗେଇଲି ଆଜ୍ଞା ଆମର ଆଜି ଉପମା ହେଇଥିଲା। ସବୁ ପରିଆ ପତ୍ର ପଡି ଉପମା ହେଇଥିଲା।
ସକାଳୁ ବ୍ୟାୟାମ କରୁଛନ୍ତି ନା ଯୋଗ ବ୍ୟାୟାମ କି ଚଲାବୁଲା କରିବା? ହଁ
ଚଲା ବୁଲା ତ ଏବେ ରିସେଣ୍ଟ ନାହିଁ ମୁଁ ଆଗରୁ କରୁଥିଲି। କିନ୍ତୁ ଏ ଟିକେ ଆକ୍ସିଡେଣ୍ଟ ହେଇ ଛି ସେଇଥିପାଇଁ ମୁଁ କିଛି ଏବେ କରିପାରୁନି।
ଆଚ୍ଛା ଆଚ୍ଛା ଡାକ୍ତର ମନା କରିଥିବେ ଆଉ ଯେହେତୁ ଆ ଦୁର୍ଘଟଣାଟି ହେଇଛି
ଆଜ୍ଞା ହଁ ହଁ ହଁ ଘରେ ରହିକି ରେଷ୍ଟ ନବା ପାଇଁ ହଁ। କହିଛନ୍ତି। ଆପଣଙ୍କୁ ଫୁଲ ଗଛ ଲଗେଇବାକୁ ଭଲ ଲାଗେ ଆଜ୍ଞା।
ହଁ ହଁ ମତେ କହନ୍ତିନି ଗଛ ଭିତରେ ମତେ ବହୁତ୍ ପସନ୍ଦ। ଗୋଟେ ପ୍ରତିିବର୍ଷ ମୋର ଜନ୍ମ ଜିଲ୍ଲାରେ ଗୋଟେ ଗୋଟେ ଗଛ ଲଗାହେଇଛି। ଚାକୁଣ୍ଡା ଗଛ ହଉ ଫୁଲ ଗଛ ହଉ ଯେ କୌଣସି ଗଛ ଗୋଟେ ଲଗା। ଆଉ ତାର ଯତ୍ନ ନେଉଛି।
ଆଜ୍ଞା। ମୁଁ ବି ସେମତି ହଁ ମୁଁ ବି ସେମ ଯଦି କିଛି ଲଙ୍କା ଗଛ ହେଲା କି ଆମର ଏଇ ଆଗକୁ ଆସୁଛି ଅକ୍ଟୋବର ମାସ ଏବେଠୁ ଏବେ ବର୍ସାରେ ଲଗାନ୍ତି କୁସୁମ ଗଛ। ମୁଁ ଆମ ଘର ଚାରିପଟ ଲଗେଇଦିଏ ଆଉ କୋଉଠି ବାକି ରଖେନି ଯୋଉଠି। ପାଇଁ କୁସୁମଗଛ ମୋତେ ବହୁତ ଭଲ ଲାଗେ। ଆଜ୍ଞା। ଚାରିଆଡେ କିସୁମ ଗଛ ହେଲା ପିଜୁଳି ଗଛ ହେଲା ଏ କାହିଁକି ନା ବର୍ଷାରେ ସବୁ ଜିନିଷ ମାନେ ଏନ୍ ବଞ୍ଚିଯାଏ ନା।
ହୁଁ ହୁଁ।
ସେଥିଲାଗି ମୁଁ ଲଗାଏ। ବହୁତ ସାରା ଗଛ ଅଛି ଆମର ବହୁତ ସାରା ମାନେ। ଛୋଟ ଗଛଠୁ ନେଇକି ବଡ ଜାଙ୍କେ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ନିଜେ ତାର ଯତ୍ନ ନିଅନ୍ତି ନା କୌଣସି ଲୋକ ରଖିଛନ୍ତି ଏ ସବୁ ଜିନିଷ ଜ
ନା ନା ମା ନିଅନ୍ତି ମୁଁ ବି ଛୁଟିରେ ଥିଲେ ମୁଁ ବି ନେଇଯାଏ।
ଆଛା ଆଚ୍ଛା।
ବହୁତ ଲୋକ ବି ହେଲେଣି ଘରେ ସମସ୍ତେ ମିଶି ମାସିକି ନିଅନ୍ତି ଦାୟିତ୍ଵ ଆଉ।
ହଁ ଆଛା ଆଚ୍ଛା।
ଆଜ୍ଞା।
ହଉ ବନ୍ଧୁ ମୋର ତ ସମୟ ହେଇଗଲାଣି ମୁଁ ଟିକଏ ଯିବି ଆଉ
ଆପଣଙ୍କ ସହିତ କଥ ଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ ହଁ ଆଜ୍ଞା।